ହ୍ୟାଲୋ। ହଁ କଣ କରୁଛନ୍ତି।
ବହୁତ ବର୍ତ୍ତମାନ ବର୍ଷା ହଉଥିଲା ଯେ ବର୍ଷା ଛାଡିବାରୁ ଘରେ ବସିଛି ଆପଣ। ଆଜ୍ଞା।
ନା ଆମ ଏ ମା ଆଡେ ଛାଡିନି ମରି ଟିକେ ଟିକେ ବର୍ଷା ପକଉଛି।
ଆମର ଏଇପଟୁ ହିଁ ଯାଇ ସପଟକୁ ବର୍ଷା ଟା।
ହେଇଥିବ ଯ ପଡେ
ତାପଣ ଦଟ ତିନ ଟା ବେଳେ ଷ୍ଟାର୍ଟ ହେଲା ଏପଟେ ସେପଟକୁ ଯାଇଥି ଥିବ ସେପଟେ।
ନା ନା ଆମର ପ ପକେଇଲା ଚାରିଟା ସାତ ଚାରଟା ପାଞ୍ଚଟା ଏଇ ଭିତରେ ସାଢ ଚାରଟାରେ ପକେଇଲା ସାଢ ଚାରିଟା ସୋମଥିଙ୍ଗ ପ ପକେଇଲା ତାପରେ। ଏଯାଏଁ ହଉଛି।
ହଁ ହଁ।
ହୁଁ।
ଆଉ। କଣ କରୁଛନ୍ତି ଏବେ।
ଏଇ ମାର୍କେଟ ଯାଇଥିଲି ତ ମାର କେଟ ରୁ ଆସିକି ଘରେ ବସିଲି ପହଞ୍ଚିଲି ଏବେ। ହାଲୋ। ହାଲୋ।
ହଁ ଖାଇସାରିଲିଣି ନାଇଁ ଖାଇନି ସନ୍ଧ୍ୟା ବେଳେ ଖାଇନି ସେଇ ମୁଁ ବି ସେ ସନ୍ଧ୍ୟା ବେଳେ ମାର୍କେଟ ଆଡେ ଯାଇଥିଲି ତ ସିଆଡେ ଖାଇ ନେଇଥିଲି କିଛି ଜଳଖିଆ ତାପରେ ଏବେ ଘରେ ଅଛି ଆଉ।
ହଁ ମୁ ସେଇ ସ୍ନାକ୍ କଥା କହୁଛି ଏଇ ଯୋଉ ସନ୍ଧ୍ୟା ଖାଇବା।
ହଁ ଯାଇଥିଲି ମାର୍କେଟ ଯେ ଖାଇକି ଆସିଥିଲି ଗୁପଚୁପ ଖାଇଥିଲି। ଆଉ। ଜୁସ୍ ପିଥି ଯୋଉ ଜୁସ୍ ଗୋଟେ ଆମର ଏଠି ମିଳୁଚି ତ ସେଇଟା ପିଇଥିଲି।
ହଁ ସେମ ମୁଁ ବି ଗୁପଚୁପ ଖାଇଛି।
ହୁଁ ଝିଅ ମାନଙ୍କୁ ଆଉ କଣ ଭଲ ଲାଗିବ ସେଇଆ ହିଁ।
ଝିଅ ମାନଙ୍କ ପୁଅ ମାନଙ୍କ ସମସ୍ତଙ୍କର ତ ଗୁପଚୁପ ଫେବରେଟ। ତେ କ ସମସ୍ତେ କାମ ।
ହଁ।
ହେଇଚି ମ। ହାଲୋ।
ରଜ କେମିତି। ରଜ କେମିତି କଟିଲା ତମର।
ସେଇଭଳିଆ ଭଲ ହେଲେ ଏଇ ଖରା ହେଲା ନା ତିନି ଦିନ ଯାକ ରଜ ଖରା ଖରା ପୁଣି ଇଭିନିଙ୍ଗ ଟାଇମ ରେ ବର୍ଷା ସନ୍ଧ୍ୟା ବେଳିଆ ବର୍ଷା ସକାଳୁଆ ଖରା ବୁଲିବା ଠିକ ହେଲାନି। ଖରାରେ ବୁଲି ହେଲାନି କି ଦୂର ଜାଗା କିଛି ମନ୍ଦିର ମନ୍ଦିର ଯିବା ପାଇଁ ଯୋଉ ଉ ସବୁ ଭାବିଥିଲୁ ସେଟା ଯାଇପାରିଲୁନି ପାଖ ଆଖିଆ ଯା ବୁଲିଲୁ ଆଉ ଆଉ ସନ୍ଧ୍ୟା ଟାଇମ ରେ ରାମ ରଜା ଆମର ଏପଟେ ଠାକୁର ହୁଅନ୍ତି। ମାମୁଁ ଘର ଆଡେ ସେ ଠାକୁର ସବୁ ଦେଖିବା ପାଇଁ ଯାଅ ବର୍ଷା ବର୍ଷା ହେଲା ଏତେ ଭଲସେ ବୁଲି ପାଇଲୁନୁ।
ହଁ ହଁ।
ଆପଣ।
ଘରେ ତୁମର କିଏ କିଏ ଅଛନ୍ତି।
ଆପଣ ବୁଲିଲେ କେମିତି ରଜ କେମିତି ସେଲିବ୍ରେଟ କଲେ।
ମୋର ରଜ ପୁରା ବେକାର। ମାନେ ମୁଁ ରଜକୁ କୋଉ ଦିନ ବି ଯାଏନି। କଉଠି କି ଦେଖିବା ପାଇଁ ଆମର ଏଇଟା ହଉଥିଲା ମୋ ମହୋତ୍ସବ। ଗାଁ ପାଖରେ ମୁଁ କୋଉ ଦିନ ବି ଯାଇନି ଗୋଟେ ଦିନ ଗଲେ ସେଦିନ। ଗଲ ବର୍ଷରେ ଗାଧୋଇକି ଆସି। ନାଁ ମୁଁ କାହିଲି କାଇଁ ଆସୁଥିଲେ କେଜାଣି। ପୁରା ଭିଜି ଗଲି ମାର୍କେଟେ ରେ।
ହୁଁ ବର୍ଷା ହେଲା ଫାଷ୍ଟ ଲାଷ୍ଟ ରଜରେ ବର୍ଷା ହେଇଚି ଆମଝଦିନ ଟିକେ
ହୁଁ।
ଆଉ ତୁମ ଘରେ କି କି ଅଛନ୍ତି?
ପର୍ସନାଲ ଡିଟେଲ୍ସ ବା ଦେଇହବନି।
ହୁଁ।
ତୁମେ କେତେଦିନ ହେଲା କାମ କଲଣି ଏଥିରେ?
ଏଇ ଆଜିକୁ ଦଶ ଦିନ ଦଶ ଦିନ କି ବାର ଦିନ ହବ।
ଓହୋ ମୁଁ ସେ ଦଶ ପନ୍ଦର ଦିନ ଭଣି ଏଣ୍ଟ୍ରି କରିଛି କିନ୍ତୁ ମାନେ ମୋ ସେଥିରେ କେହି କଥା ହିଁ ହଉନାହାନ୍ତି କମ୍ପିଟ ହଁ ମୁଁ କରିପାରୁନି।
ତାପରେ ମତେ ବି ଗୋଟେ ଖରାପ ଲାଗୁଛି କି ହେରା ସମସ୍ତଙ୍କୁ ୟାକୁ ତାକୁ କର ଫୋନ କର କହିବାକୁ ଆଉ ମୋର କମ୍ପ୍ଲିଟ କରିବାର ଅଛି ଆଉ କିଏ ଅଛ ଫ୍ରି କି ସେଥିପାଇଁ
ସେ ଯିଏ କଥା ହଉଛି ସେ ହେଇଛନ୍ତି ତାକୁା ନେଷ୍ଟେ ଟାଇମ୍ ଯଦି କିଛି କହିବୁ ମୋ ମୁଁ କଲ୍ କରିୁଛି ତମେ ରିସିଭ କର ସଇଲା ସେ ବି ବିଜି ଅଛି ହବନି କହୁନାହାନ୍ତି।
ସେ ଆଉ ଶୁଣୁନାହାନ୍ତି।
ହୁଁ। ତାପରେ ବି ଏଇ ଆପଟାରେ ସର୍ଭର ଇସ୍ୟୁ ବହୁତ ରହୁଛି ମାନେ ବହୁତ ଲୋକ ବୋଧେଇ ବ୍ୟବହାର କରିଚନ୍ତି ଇ ସର୍ଭର ଡାଉନଉଛି ନେଟ ଚାଲୁନି ସ ଶୁଭୁନି କଲ୍ କଟି ଯାଉଚି ଏ ପ୍ରୋବ୍ଲେମ ହଉଚି।
ଓ ହୋ। ଆଉ କଣ ଖାଇଥିଲେ ଆଜି?
ମୁଁ ଆଜି ଯୋଉ ଶିବ ପାର୍ବତୀଙ୍କ ବାହାଘର ଆଇଁଷ ଖାଇବାକଥା ନୁହଁ ହେଲେ ଆମେ ଖାଇଦେଲୁ ଆଇଁଷ ଜାଣିନଥିଲୁ ତାର ପରେ ଜାଣିଲୁ ଆଉ ଖାଉନୁ।
ଆଉ ଆଇଁଷ ହି ଖାଏନି।
ମୁଁ ବି ଖାଇନି।
ସତରେ।
ହଁ।
ଆ ଆଜି କେମିତି ଖାଇଦେଲେ।
ନା ନା ଆମ ଘରେ କାଇଲେ। ଆଂଷ ଖାଇଦେଲେ ପରେ ଯାଣି ମାନେ ମୁଁ ପ୍ଲସ୍ ତିନି ଚାରି ପାଞ୍ଚ ବର୍ଷ ହେଲା ଛାଡିଚି।
ଓ ହୋ। ଆଉ ଅଭ୍ୟାସ ନାହିଁ ଖାଏନି ମୁଁ ଖାଏନି ଆମ ଘରେ ବି କିଛି ଲୋକ ଖାଆନ୍ତିନି।
ନା ନା ମୁଁ ଖାଏ ଆଗରୁ ଖାଉଥିଲି। ଏଇ ଚାରି ପାଞ୍ଚ ବର୍ଷ ଯୋଉ ଆ ପ୍ରେମାନନ୍ଦ ବାବା। ମୁଁ ତାଙ୍କ କଥା କଥା ଶୁଣିକି ଛାଡି ଦେଇଛି।
ଓହ।
ହୁଁ।
ମୁଁ ମଝିରେ ଶୁଣ ମୁଁ ମଝିରେ ଛାଡି ଦେଇେଇଥିଲି ମୋ ସାଙ୍ଗ ମାନ କହିଲେ କି ଦେହ ପାଇଁ ଠିକ ଖାଇବାଟା ତାପରେ ମୁଁ ତାକୁ କଥା ମାନି ଖାଉଥିଲି।
ହୁଁ ହ।
ତାପରେ ପୁଣି ଛାଡି ଦେଇଛି।
ନା ହଁ ଦେହ ପାଇଁ ଠିକ ପା ସେ ମୋର ବି ସେଇ ପ୍ରୋବ୍ଲେମ ଡକ ମୁଣ୍ଡ ବୁଲେଇ ଦବ ଦୁର୍ବଳିଆ ଲାଗ ବ୍ଲଡ ସଟ ହେଲା। ଅ ଅଣ୍ଡା ଖାଇବା ପାଇଁ ଡକ୍ଟର କହିଲେ।
କଣ ତ ସେଇଠି ରହୁଛି ନା ଅଧିକାଂଶ ଆମର। କଣ କହିଲୁ।
ହାଲୋ।
ହଁ ହାଲୋ କୁହ।
କଣ ଗୋ କହୁଥିଲା ରହିଗଲା।
କଣଟେ କହୁଥିଲି ତାପରେ ଗୋଟେ ଭାବିଲି କି ଗୋଟେ ୱାର୍ଡ କହିବି ସେଟା ତ ଅଲଗା ୱାର୍ଡ ଟା ଆଉ ମୁଁ କଣ ସେଥିପାଇଁ କିଛି କହିଲିନି।
ହଁ ହଁ।
ଏଇଟା ହେଇଯାଉ ମୁଁ ତମକୁ। ଗୋଟେ କଥା ପଚାରିଦେବି ନର୍ମାଲ କଲ୍ କରିକି ତା ରେ ଠିକ ରେ କଥା ହେଇ ପଡିବା ଆଉ ହେଲା। ତୁମର କେତେଟା ହେଇଛି ଯେ।
ମୁଁ କହିଲି ଏଇଗୁରା କୁହନ୍ତି କୁହନ୍ତି। ମୁଁ ଜାଣିନି।
ମାନେ।
ମାନେ କେତେଟା ହେଇଛି। କି କଣ ଏସବୁ। କୁହନ୍ତି କି ନାଇଁ ମୁଁ ଜାଣନି। ନର୍ମାଲି କଥ ଥା ହେଇ ହେଇ କିଏ କଣ କରୁଛନ୍ତି ଖାଇସାରଲଣି।
ହଁ। ଆଉ। ଏଇଟା ହେଇଯାଉ ଏଇଟା ହେ ଜ ମୁଁ କହିଦେବି।
ହଁ ମୁଁ କହିଲି ଯୋଉ ରଜରେ ଦୋଳି ଫୋଳି ଖେଳନ୍ତି ନା ନା କ ନା ତମର ପୁଅ ପିଲାଙ୍କର କ୍ରିକେଟ ଫୁଟବଲ କି କବାଡି ଏସବୁ କଣ ଥିବ।
ସତ କଥା କହିବାକୁ ଗଲେ ମତେ କଣ କିଛି ଖେଳିବା ପାଇଁ ଭଲ ଲାଗେନି ମୁଁ ବାସ ଖାଲି ବାଇକ ଧରିକି ଯାଏ ପଳେଇଆସେ ପୁଣି ଘରୁ ବାହାରିକି ଖାଇ ପିକି ପୁଣି ଖାଇ ପିକି।
ହୁଁ ହୁଁ।
ମୁଁ ରଜଟାକୁ ସେ ଏମତି ମାନେ ପର୍ବ ବୋଲି ତ ଭାବେନି। ସେଇଟା ମୁଁ ଜାଣିଛି ମୁଁ ନିଶ୍ଚୟ ଯିବି ବୋଲେ ହଁ ଘରେ ଆ ଆମ ଭଉଣୀ ମାନଙ୍କୁ। ତୋର କଣ କାମ ସାରି ଯିବା କଣ ସେଇଥିପାଇଁ ଏରା ଯାଏନି।
ନାଇଁ ଭଉଣୀ ମାନେ ଥିବେ ତ। ମାନେ ଜାଣିଥାଉ ଗୋଟେ ଗୋଟେ ମାନେ ସେ ଗୋଟେ ଗୋଟେ ଜନ୍ତୁ।
ଯୋଉଠିକି ଯିବ ଯାହା କରିବ ସେ ଘରେ ପଛରେ ଲାଗିଥିବେ। ତମେ ପୁଅ ପିଲା ମାନେ ତମର କଣ ଯାଇକି ସେଠି ତମର କି କାମ? ଆମର ରଜ ଟା ଆମ ଝିଅ ପିଲାଙ୍କର ଆମେ ରଜ ପାଳିବୁ, ଆମେ ଦୋଳି ଖେଳିବୁ ନୂଆ ଡ୍ରେସ୍ ପିନ୍ଧିକି ଆମେ ଆମର ବୁଲିବୁ। ତମର କଣ ସେଇଠି କାମ? ସେଇଥିପାଇଁ ମୁଁ ହେଇରା ଯାଏନି କି ଘରକୁ ଏତେ କଥା ଶୁଣେନି। କିଛି ଜଣ ଅଛି, ମୋ ଗୋଟେ ସାନ କିନ୍ତୁ ମୁଁ ସମସ୍ତଙ୍କର ଆମର ବାପ ଆଉ। ଛୋଟ ଭଉଣୀ ଗୋଟେ ଅଛି, ସେ ଆମମାନଙ୍କ କାହାକୁ ଡରେନି, ଆମେ ତାକୁ ଡରୁ।
ହୁଁ ତମେ ବି କଣ ସେ ସେୟା ହେଇନଥିବ କି? ତମେ ବି ତମ ଭାଇ ମାନଙ୍କୁ ସେଇଭଳିଆ କରି ରଖିଥିବ।
ଉଁ ନାଁ ନାଁ।
ଓହୋ।
ଜମା ସେମିତି ନୁହେଁ। ଆମେ ସମସ୍ତେ ବୁଲୁ ସାଙ୍ଗ ହେଇକି। ଆମର କହିବାକୁ ଗଲେ ମୋଠୁ ଅଧିକା ଆମ ପୁଅ ହେଇକା ବୁଲନ୍ତି ଅଧିକ।
ଓହୋ। ତୁମର ଗୋଟେ ହେଇଯିବ ନା?
ହଁ ହଁ। ହଉ। ମୁଁ ରଖୁଚି ତମେ ହେଲେ କରିବ । ୱାଓ।
ହାଲୋ।
ହଁ।
ମୁଁ କହିଲି ମୁଁ ରଖୁଚି ତମେ ନହେଲେ କରିବ ।
ହଁ କରିବି କରିିବି ।
ହଁ ମୁଁ ରଖୁଚି ଆଁ।
ହୁଁ।